ଦିଦି କଣ ଚାଲିଛି ଶୁଭ ଖରା ବେଳ।।
ଶୁଭ ଖରାବେେଳ ଜୟ ଜଗନ୍ନାଥ ଆଉ।
ମ ମଙ୍ଗଳମୟ ଭଗବାନଙ୍କର ଜୟ ହେଉ ନା କଣ?
ହଁ ଆଗାମୀ ଦିନରେ ଆ ହଁ। ଖାଇସାରିକି ଏମିତି ଆମର ପରିବାର ସହିତ ଗପସପ ଚାଲିଥିଲ ଲା ତାପରେ ମା ତାଙ୍କର ଟିକେ ମୋବାଇଲି ରେ କଣ ଦେଖୁଛନ୍ତି? ଏମ୍ କାହାଣୀ ହଉ ଷ୍ଟୋରି କିଛି ଦେଖୁଛନ୍ତି ଆଉ। ତ ଯିଓ କୁ ଦେଇଥିଲେ ଧରିବା ପାଇଁ ତାଲେ ଟିକେ ତାକୁ ସମ୍ଭାର। ଆଉ ମୁଁ କହିଲି ମୋର ତ କାମ ଟିକେ ଅଛି। କହିକି ଦେଇକି ଆସିଛି ଆଉ।
ଝିଅ କଣ ଖାଉଛି ନା ସେ ସେଚି ସେରେଲାକ ଫେରଲାକ ତାକୁ ଦଉନଥିବ ସେ ସବୁ କିଣା ଜିନି ଭାରି କେ ତା ଦେହରେ ମାନେ ରାସାୟନିକ ପଦାର୍ଥ ମିଶୁଛି ଯାହା ଘରୋଇ ଜିନିଷ ହିଁ ଦବ ବୁଝି ଥିଲ ଛୋଟ ଛୁଆ ଆଉ ଘରୋଇ ଯାହା ସିଝା ସିଝି ଏମିତି ସବୁ ଦଉଥିବ। ଆଉ ଭାଇ କଣ କରୁଛନ୍ତି?
ଆ ସେ ଶୋଇ ପଡିଛନ୍ତି।
ଭାଇ ସୋଇପଡଛନ୍ତି ନା? ଆଜି ତାଙ୍କୁ ତାହେଲେ ଛୁଟି ମିଳିଛି ବୋହୁତ। ଦିନ ପରେ, ସମୟ ମିଳିଚି ଟିକେ। ଘରେ, ଆଉ ଆଜି ଆମିଷରେ କଣ ହେଇଥିଲା ରୋଷେଇ?
ରୋଷେଇ ହେଇଥିଲା, ଶିଳା ମାଛ-ଅ ରସା ହେଇଥିଲା। ନାଇଁ କାଲି ତ ଶିଳା ମାଛ ହେଇନେଇଁ, କାଲି ପା-ପାମ୍ପୁଡି ମାଛ ହେଇଥିଲା।
ଆଚ୍ଛା କାଲି ପାମ୍ପୁଡି ମାଛ, ଆଜି ଶିଳା ମାଛ। ଦିଦି ତମର ହିଁ ରଜ ବୁଝିଲ।
ଶିଳା ମାଛ-ଅ, ଅଣ୍ଡା-ଆ। ଆଉ ଦହି ଭେନ ଡି, ଆଉ ଡାଲି, ଆମ୍ବ ଆଉ। ଏତ ଆମ୍ବର ସିଜନ ଚାଲଚି।
ଆମ୍ବ ରୁ ମନେ ପଇଲା, ତମେ କେବେ ଯୋଉ ଆମ୍ବ ସଢା ବନେଇଚ ଦିଦି? ଆମ ଆମ୍ବ ସଢା-ଆ-ଆ କେବେ ବନେଇକିରି, ମାନେ କିଣିକି ତ ଖାଇଥିବ ସେଥିରେ ମୁଁ ଜାଣିଚି, କିନ୍ତୁ କେବେ ନିଜ ହାତରେ ଆମ୍ବଷଢା ବନେଇକିରି ଖାଇଚ?
ଆ-ଆମ୍ବ ସଢା ତ ନିଜ ହାତରେ ବନେଇନି, କିନ୍ତୁ ମୁଁ ଜାନିଛି ତାର କେମିତି କଣ ପ୍ରଣାଳୀ, କେମିତି ହୁଏ, ସେଇଟା ମୁଁ ଚାହିଁଲେ କରିପାରିବି। କିନ୍ତୁ କେବେ କରିନି, କେବଳ ଖାଇଚି। ମାନେ ସାଇ ପଡିଶାଙ୍କ ଘରେ ଯେ ସେମାନେ କରନ୍ତି ଆମ୍ବ ସଡ଼ା, ତ ସେମାନେ ଦିଅନ୍ତିୁ ମୁଁ ଖାଇଛି। ଆଉ ମୁଁ ଏଥର ଏତ ଏଥର ଆମ୍ବ ଆମର ବୋହୁତ ହେଇଥିଲା ତ, ଅ ମୁଁ କ ମାନେ କଥା ପକେଇଥିଲି ଆମର ଆମ୍ବସଡା କରିବା କି କଅ କରିବା, ଆଉ ସେ କରିହେଲାନି ସମୟ ହେଲାନି ଯାହା ଖାଇଦେଲୁ ଆଉ ଯାହା ଆମ୍ବ ହେଲା ଖାଇଲୁ, ଆଉ ଯାହା ବଣ୍ଟା ବଣ୍ଟିରେ ଗଲା ଆଉ।
ଖାଇଲନି, କହୁନ ଯାହା ଆମ୍ବ ହେଲା ସବୁ ଚରିଗଲ। ହୁଁ ହୁଁ ହୁଁ ହୁଁ।
ହୁଁ ହୁଁ ହୁଁ ହୁଁ ହୁଁ।
ମୁଁ ଏଇଥରକ, ଏଇଥରକ ଆମ୍ବ ଶଢା ବନେଇଥିଲି। ହଉ ଭଲ ଲାଗିଲା। ଠିକ୍ ଅଛି ଆଉ, ତା ଦେହରେ ଟିକେ ମାନେ ଲଙ୍କା, କଞ୍ଚା ଲଙ୍କା ଗୁଡାକ ଛେଚି ଟିକେ ପକେଇଥିଲି, ତ ଟିକେ ରାଗୁଆ ରାଗୁଆ ମିଠା ମିଠା ଭଲ ଲାଗିଲା, ସେମତି ମାନେ କିଛି ତାର ସ୍ୱାଦ ଏତେ ବି କିଛି ଖରାପ ନଥିଲା, ସ୍ଵାଦିଷ୍ଟ ଥିଲା। ଆଉ ଘରେ ବି ସମସ୍ତେ ଖାଇଲେ, କହିଲେ ଯାହା ହଉ ରୋଷେଇବାସ ତ କିଛି ଜାଣିନୁ, କିଛି ତ ହେଲେ ଗୋଟେ କରିକିରି ଆମକୁ ଦେଇପାଇଲୁ, ଯୋଉଟା କି ହି ଆମେ ଖାଇଲୁ ଆଉ ହୁଁ ହୁଁ, ମୁ କଇଲି ଆଉ ସେତିକି ହିଁ ମିଳିବ, ସେତିକିରେ ସନ୍ତୁଷ୍ଟ ହୁଅ ହଁ ହଁ। ଅଧିକା କିଛି ଆଶା କରନାହିଁ।
ଆଛା। ଆଉ ତମେ ମାନେ ବଡି ଖାଇ ଖାଇବାକୁ ଭଲ ପାଅ? ବଡି ଆମର ଯୋଉ ବିରି ବଡି କର
ହଁ ଦିଦି ବଡି-ଇ-ଇ, ଯଦି ସେମତି ଆମର ଯେମତି ଓଡିଆ ଘରର ମାନେ, ସବୁଠାରୁ ମୁଁ ମୁଖ୍ୟ ଖାଦ୍ୟ ପଖାଳ କଂସା, ପଖାଳ କଂସା ସାଙ୍ଗରେ ତମେ ଯଦି ମତେ ବଢି ଦେଇ ଦେଉଛ, ତେଲରେ ଟିକେ ଭାଜିକିରି, ତ ବହୁତ ହିଁ ତାକୁ ରଗଡ଼ି ଦେଇକି କି ବଢିଆ ଲାଗିବ ଖାଇବାକୁ, କିନ୍ତୁ ଘରେ ବେଳେ ବେଳେ କ କଅ କରନ୍ତି ନା, ସ ମାନେ ଏମତି ଛୁଇଁ ସାଙ୍ଗରେ ବଡି ପକେଇ ଦେଲେ ଆଳୁ ବାଇଗଣ ସାଙ୍ଗରେ ବଡି ପକେଇ ଦେଲେ ତ ସେଇଥିରେ ଯୋଉ ବଡି ପଡିଯାଏ, ସେ କଣ ହୁଏ ନା, ଯେହେତୁ ତରକାରୀ ଟା ବୋହୁତ ସମୟ ପାଣି ଭିତରେ ରହିକି ସେଟା ଫୁଟେ, ତ ସେ ବଡି ଗୁଡା ସବୁ ଫୁଲିଯାଏ। ତ ବଡ଼ିର ଆଉ କିଛି କଠିନତା ନଥାଏ, ଟାଣ ଟାଣ ଲାଗେନି ପୁରା ନରମ ହେଇଯାଏ, ଯେମିତି ଫୁଲ ପରି କୋମଳ ହେଇଯାଏ। ତ ସେମିତି ହେଲେ ମୋତେ ସେଟା ସେଟା ଜମା ବି ମାନେ, ସ୍ଵାଦିଷ୍ଟ ଲାଗେନି, ଆଉ ଭଲ ବି ଲାଗେନି। ସେ ଯୋଉତ ଟାଣ ଟାଣ ଥି ଥିବ ଟିକେ ଦାନ୍ତକୁ ରଗଡ଼ା ରଗଡ଼ା ଲାଗୁଥିବ ତାହେଲେ ତା ସ୍ୱାଦ ହଁ ମଜା ଲାଗେ ଖାଇବା ପାଇଁ।
ଆଚ୍ଛା ଆଉ ବି ସେ ବଡି ହଁ ମତେ ବଡି ଚୁରା ପସନ୍ଦ, ତରକାରୀ ବି ପସନ୍ଦ। ଆ ଯୋଉ ଆମର ରାଇ ପଡିକି ଯୋଉ ତରକାରୀ ହୁଏ ତା ସହିତ ଯୋଉ ବଡି ପଡେ, ଶାଗରେ ବଡି ପଡେ ସବୁ ପସନ୍ଦ। କିନ୍ତୁ ଆମର ସେ ଯୋଉ ବଡି ଚୁରା ଟା ହୁଏ ବହୁତ ମାନେ ଜଲଦି ହୁଏନି ସାଙ୍ଗେ ସାଙ୍ଗେ ଭାଜିଦେଲ, ଉଁ ଗୁଣ୍ଡ କରିଦେଲ ଆଉ ଏ ମାନେ ସମୟ ତାକୁ ଦବାକୁ ପଡେନି।
ମାନେ ଏମିତି ହୁଁ ତମେ ଏମତି ମାନି ହେଇ ଚାଲ କି? ହେଲା ଯେମତି ମାନେ ଗୋଟେ ଚୁଟକି ମାରିଲେ ଯେମିତି ହେଇଯାଏ ସେମିତି ଆଉ କଣ। ଚୁଟକି ମାରିବା ଜର ଉଁ
ହଁ ଆ ସେମିତି ହେଇଯାଏ ନା ଜଲଦି ହେଇଯାଏ। କିନ୍ତୁ ତାକୁ ବନେଇବା ଯେ କେତେ କଷ୍ ଷ୍ଟ ହଁ ହେଁ ହେଁ ହେଁ ହେଁ ହଁ ସେଇ ତା ବନେଇବା କିନ୍ତୁ ବହୁତ କଷ୍ଟ। ମୁଁ ବନେଇଚି ନିଜେ ବି, କାଇଁ ମାନେ ତା ତା ଧେରେ ପରିବା ବି ପକେଇ ହବ। ଉମ୍ ଯେମିତି କିି ଏ ଆମର ବିରି ଆଣିବ କି ଭିଜେଇବ, ଯେତିକି ତମେ ପରିମାଣରେ ତମର ବିରି ଦରକାର ଯେତିକି ତମେ ବିରି ଖାଇ ମାନେ ତମର ବଡି ଖାଇବ, ତମ ଘରେ ଯେତିକି ଖାଆନ୍ତି। ଅଧିକା ଯୋଉମାନେ ଖାଆନ୍ତି ତ ଅଧିକା ଆଣିକି ତାକୁ ବିଛାନ୍ତି। ତ ବଡ଼ି ବିରିର ଭାଗ ଟିକେ ଅଧିକା ପକାନ୍ତି। କିଏ କିଏ ଚାଉଳ ବି ପକାନ୍ତି। ଚାଉଳ ପକେଇଲେ କଣ ହୁଏ, ଟିକେ ଟାଣ ହେଇଯାଏ ତାର ଟିକେ ସ୍ଵାଦର ଟିକେ ଏତେ ଆସେନି। ଖାଲି ବି ବିରିରେ ସେଇଟା ଭଲ ଆସେ। ତାପରେ କିଏ କିଏ ପରିବା ବି ପକାନ୍ତି। ସେ ପରିବା ଚାଷ ହୁଏ। ଉଁ କଖରୁ ଆ ବୋଇ ବୋଇତାଳୁ ବୋଇତାଳୁ କଣ ଜାଣିଚ?
ହଁ ବୋଇତାଳୁ ତ ହଉଛି, କଖାରୁକୁ ବୋଧେ ବୋଇତାଳୁ କହନ୍ତି। ତମେ ଯୋଉ କହିଲନି କି ଚାଉଳ ପଡ଼େ। ଆମର କୋଉ ପଟ ସେ ଜାଗା ନାମ ତ ମୋର ମାନେ ମନେ ନାହିଁ, କିନ୍ତୁ ସେଇ ଜାଗା ରେ ମୋର ଗୋଟେ ସାଙ୍ଗ ଙ୍ଗଟେ ମାନେ ମୁଁ ଗୋଟେ ଜାଗାରେ କାମ କରୁଥିଲି ସିଏ ମତେ ଆଣିକିରି ଦେଇଥିଲା ଖଇ ଖାଇଥିବ, ଯୋଉ ଗାଁ ମାନଙ୍କରେ ଭାଜନ୍ତି ଯୋଉ ଧାନ ଭାଜି ଦେଲେ ସେଇଟା ଫୁ ଟିକି ଖଇ ହେଇଯାଏନି। ସେଇ ଖଇରୁ ପ୍ରସ୍ତୁତ ଗୋଟେ ବଡି ଦେଇଥିଲା। ତମେ ବିଶ୍ୱାସ କରିବନି ମୁଁ ବିରି ବଡ଼ି ଖାଇଛି, ମୋ ମମି ବନାନ୍ତି ବିରି ବଡ଼ି ତା ଦେହରେ ସବୁ ପକାନ୍ତି ଯେମିତିକି କଣ ବୋଇତାଳୁ ହେଲା, ପାଣି କଖାରୁ ହେଲା ଲାଉ ହେଲା, ଏମିତି ସବୁ ନାନା ପ୍ରକାର ଜିନିଷ ପକେଇକି ସିଏ ନୂଆ ନୂଆ ଉପାୟରେ କର କରାଯାଏ। କିନ୍ତୁ ସେ ଯୋଉ ସାଙ୍ଗ ଟା ଆଣିକିରି ଦେଇଥିଲା, ସେ ଖଇରେ ତିଆରି ବଡ଼ି ତାକୁ କହୁଛନ୍ତି ଲିଆ ବଡ଼ି ଏମିତି ଗୋଟେ କଣ ଲିଆ। ତ ତାର ସ୍ୱାଦ ମାନେ ଏ ବଡି ଆଗରେ ଫିକା ପଡିଯିବ। ସତ କଥା ଏଟା କିନ୍ତୁ ମାନେ ମୋ ନିଜର ଅଭି ଅଭିଜ୍ଞତା ଆଉ ମୋ ଖାଇବା ଇଏରେ କହୁଛି ସେ ଲିଆ ବଡ଼ିର ସ୍ୱାଦ, ଆମର ଯୋଉ ବିରି ବଡ଼ିର ସ୍ୱାଦଠୁ ବହୁତ ହିଁ ଭଲ ବହୁତ ଉପରେ।
ଆଚ୍ଛା କିନ୍ତୁ ତମକୁ ଏଥିପାଇଁ ଦିଆ ବଡିି ଆରେ ଇଆ ନା ଇ ଆ ନା କଣ?
ମୁଁ ତ ବହୁତୁ ଭାବେ ଲିଆ ଯାହାବି ହେଇଥିବ ଆଉ। ସିଏ ତ ଯାହା ଟିକେ କହିଥିଲା ମୁଁ ଶୁଣିଲି ଲିଆ ବୋଲି।
ଆଚ୍ଛା ସେ ଯାହାବି ହଉ, ସେ ଖଇ ବଡ଼ି ତମକୁ ଏ ସେଥିପାଇଁ ଭଲ ଲାଗେ କାହିଁକି ନା ସେଟା ଛାଣିକି ତେଲରେ ଛାଣିକି ପୁରା ଆ କରନ୍ତି। ଉଁ ଯେମିତି କିି ଆମର ପକୋଡି ହୋଉ ନହେଲେ ଏମତି ଖୁଡମା ହଉ ଯେମତି ଲାଗେ ତ ସେଇଟା ସେମତି ଲାଗେ କାହିଁକି ନା ମୁଁ ବି ସେଇଟା ଖାଇଚି। ପ୍ରଥମ ଥର ଖାଇଥିଲି ହଷ୍ଟେଲରେ ଗତ ବର୍ଷ ଯେତେବେଳେ ମୁଁ ଥିଲି ହଷ୍ଟେଲରେ। ତ ମୋର ଅ ମାନେ ଘରେ ଯିଏ ରହୁଥିଲେ ସାଙ୍ଗ ମାନ ରହୁଥିଲେ ତ ସେମାନେ ଆଣନ୍ତି ତ ମୁଁ ସେ ତାକୁ ଖାଇଚି। ସେଇଟା ଭଲ ଲାଗେ। ଆଉ ଏଟା ଟିକେ ତାଠୁ ଆମର ଯୋଉ ଘର ବିରି ବଡି ଟିକେ କରିବା ପ୍ରଣାଳୀ ଟା ଟିକେ କଷ୍ଟ ହେଇଥାଏ ଯେମିତି କି ଅଧିକା ହୁଁ ହୁଁ କୁହ
କି ମାନେ ତମେ ଯୋଉଟା କହିଲ କି ଲିଆ ବଡ଼ିଟାକୁ କଣ କରନ୍ତି ନା ତେଲରେ ଛାଣିକିରି ଯୋଉଁ କରନ୍ତି ମେ ବୋଧ ହୁଏ। ସେଟା ଛଣା ଯାଏ ବୋଲି ପାଟିକୁ ସେଇଟା ବେଶୀ କି ସ୍ଵାଦଯୁକ୍ତ ସୁସ୍ୱାଦ ଲାଗେ କିନ୍ତୁ କୋଉଠି ନା କୋଉଠି ଶରୀର ପକ୍ଷେ ସେତିକି ସେଇଟା ଉପକାର ନୁହଁ ଯେମିତିକି ମାନେ ମୋର ଟିକେ ଗ୍ୟାଷ୍ଟ ଟିକ ପୁଅ ଇଏର ସମସ୍ୟା ରୋହୁଚି ହଜମ କ୍ରିୟା ଜନିତ ଅସୁବିଧା ରହୁଛି। ତ ଇଏ ବିରି ବଡ଼ି ଯେମିତି ଅତି ସହଜରେ ଆଉ ସାଧାରଣ ଭାବରେ ହଜମ ହବ ବୋଧ ହୁଏ ସେ ଲିଆ ବଡି ଟା ସେମିତି ହବନି କି କାରଣ ସେ ତ ଥରେ ତେଲରେ ଭଜା ହେଇକି ଆସିଛି ତାକୁଁ ପ୍ରସ୍ତୁତ ପ୍ରଣାଳୀରେ ବନା ହେ ତିଆରି ହେଇଛି ପୁଣି ତାକୁ ଆଉଥରେ ଆମେ ବି ଯେତେବେଳେ ଖାଇବା ସେମିତି ସାଧାରଣ ଭାବରେ ଖାଇପାରିବାନି ତାକୁ ଆଉଥରେ ପୁଣି ତେଲରେ ଭାଜିବାକୁ ପଡ଼ିବ ତ ଥରେ ତେଲ ଭାଜି ଆଉ ଥରେ ତେଲ ଭାଜି କରିକିରି ଯେତେବେଳେ ଆମ ପାଖରେ ସେଟା ପରସା ଯାଉଛି ଆଉ ବହୁତ ସୁସ୍ୱା ଲାଗୁଚି କି ପେଟ ତାକୁ ସେତିକି ଭଲ ଭାବରେ ଗ୍ରହଣ କରିବନି ଆଉ ତ ମୁଁ ବୁଝିଲି।
ହଁ ମାନେ ମୁଁ କହିବାକୁ ଚାହୁଁଚି କି ସେ ତେଲକୁ ଯେମିତି ଆମର ଛଣା ଯାଏ ଯେମିତି ପତଳା ତେଲ ଯୋଉଟା କି ଦେହ ପାଇଁ ସେଟା ଭ ମାନେ ବେଶୀ ଖାଇବା କଥା ନୁହଁ। ତ ସେଇ ତେଲକୁ ଆମର ସେଥିରେ ବ୍ୟବହାର କରାଯାଏ। ତ କିନ୍ତୁ ଏଟା କଣ ଆମେ ଯେକୌଣସି ତେଲରେ ଚାହିଁଲେ ଘର ବଡି ଭାଜିବ ଯଦି ଆମ ତେଲ ଖାଉ ନଖାଉଚନ୍ତି ତ ଆମେ ସେଟା ପୋଡିକି କି ଆମେ ମାନେ ବ୍ୟବହାର କରିପାରିବା ଆଉ ଏମତି ତ ରକାରୀରେ ବି ସେଟା ପଡିପାରିବ ସେଥିପାଇଁ ମୁଁ ଭାବୁଛି ଏ ଯେ ସବୁ ଜି ରା ଅଦା ଯୋଉଟା ଦେହ ପାଇଁ ଆମର ଭଲ। ସେ ବରିରେ ସବୁ ମିଶିଥାଏ ଗୋଲମରିଚ ଗୁଣ୍ଡ ଆମେ ଯାହା ଚାହିଁବା ତ ସେଇଟା ଆମେ ମିଶେଇ ପାରିବା ତ ସେଥିପାଇଁ ମାନେ ମୋ ମାନେ ମୁତାବକ ସେଟା ଦେହ ପାଇଁ ସେଟା ଭଲ।
ହୁଁ ହୁଁ ଦେହ ପାଇଁ ଭଲ ଠିକ ଠିକ ଆଉ ମୁଁ ଭାବେ ଖଇ ହେଲା ଆମର ମୁଢି ହେଲା ଏଇ ସବୁ ମାନେ ଆମର ଯେମିତି କିି ମାନେ ପ୍ରାଚୀନ ଶସ୍ୟ ଜାତୀୟ ଜିନିଷ ଆଉ ଯୋଉଟାର ମାନେ ପ୍ରସ୍ତୁତ ପ୍ରଣାଳୀରେ କୌଣସି ବି ପରି ପରିମାଣର ତେଲ ହେଲା କି କିଛି ବି ବ୍ୟବହାର ହୋଉନି ଆମେ ସାଧାରଣତଃ କାଠ ଚୁଲିରେ ବାଲି ପକାଇଦେଲେ ଭା ଚାଉଳ ଭାଜି ଦେଲେ ମୁୋଢି ହେଇଗଲା ଧାନ ଭାଜି ଦେେଲେ ଖଇ ହେଇଗଲା ଏଇ ସବୁ ଖାଦ୍ୟ ଗୁଡାକ ଭଲ ଲାଗେ ବହୁତ ହିଁ ମାନେ ଦେହ ପାଇଁ ବି ଭଲ ଆଉ ପାର୍ଟି ପାଇଁ ବି ଭଲ ମୁଁ ତ କହୁଥିଲି ଯେମିତି ମୋର ଆଗରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିଲା ତ ମୁଁ ମାଣ୍ଡିଆ ଚୁନା ସକାଳୁ ଉଠି ଖାଇ ଖାଇ ମୋର ବହୁତ ପରିମାଣରେ ସେଥିରୁ ମୁଁ ମୁକ୍ତ ତି ମିଳିଚି ଆଉ ଏବେ ବି ସରକାର ମାଣ୍ଡିଆ ଚୁନା କୁ ବହୁତ ମାନେ ଆଗକୁ ବଢିବାକୁ ତାକୁ ସବୁ ପ୍ରକାରର କରୁଚନ୍ତି ତାଙ୍କର ପ୍ରସ ସବୁ ପ୍ରକାରର ବୈଦ୍ୟୁତିକ ଗଣମାଧ୍ୟମ
ହଁ ହଁ ହଁ। ଆଜିିକାଲ ତ ସରକାର ହଁ ହଁ ଆଜିିକାଲି ତ ସରକାର ବହୁତ ମାନେ ଆଗେ ଏମ୍ ଚାଷୀ ମାନଙ୍କୁ ଆଗେଇବା ପାଇଁ ବହୁତ ଅ ସାହାଯ୍ୟ କରୁ ଯେମିତି କି ମକା ଚାଷ ହଁ ମ ମ ମକା ଚାଷ ହଉ ଧାନ ଚାଷ ହଉ ମାଣ୍ଡିଆ ଚାଷ ହଉ ସେ ଗହମ ଚାଷ ହଉ ସେଥିରେ ବି ବହୁତ ମେ କେମିତି କଣ ସାର ଦିଆହବ ତାର କେମିତି କଣ ପ ପ୍ରସ୍ତୁତ ହବ କେମିତି କଣ ସେଟା ବନା ହବ ତା ପାଇଁ ଅ ଉପଯୁକ୍ତ ତ ଟ୍ରେନିଂ ବି ଦଉଛନ୍ତି। ତାର ଉ ହଁ ପ୍ରତି ଗାଁରେ ଦଉଛନ୍ତି। ତି ତାପରେ ସିଏ ସବୁ ଯୋଉଟା କି ଆମ ଚା ଚାଷୀ ମାନଙ୍କ ପାଇଁ ସହାୟକ ହେଇପାରିବ।
ଆଗରୁ କଣ ହଉଥିଲା ନା ଲୋ ଲୋ ଲୋକମାନେ ଜାଣିପାରୁନଥିଲେ ଯେ କଣ ଚାଷର ପ୍ରଣାଳୀ କଣ କେମିତି କଣ ସାଧାରଣ ଭାବରେ ଯେମିତି ଚା ମାନେ ସମସ୍ତେ ତ ନୁହଁ ଯେତେ ଜଣ ଭଲରେ ଜାଣିଥିଲେ ସେମାନେ ଭଲ ଉପାୟରେ କରୁଥିଲେ ଆଉ ବହୁତ ସାରା ଲୋକ ଜାଣି କରୁନଥିଲେ ଏବେ କିନ୍ତୁ ମାନେ ଗାଁ ଗାଁକୁ ବୁଲିକିରି ବ୍ଲକରୁ ପଞ୍ଚାୟତ ବୁଲିକି ଲୋ ଲୋକମାନଙ୍କୁ ସବୁ ଶିଖା ହେଉଛି ତାଙ୍କୁ ଉ ମାନେ ଦେଖା ହଉଛି ଏମିତି ଏମିତି କରିବ ଫଟୋ ଚିତ୍ରଠୁ ଆରମ୍ଭ କରିକି କୋଉ ସମୟରେ କଣ ପ୍ରୟୋଗ କରିବା ଦରକାର କଣ କଲେ ଫସଲଟା ଭଲ ରହିବ ଏବେ ପୁଣି ନୂଆ ଜିନି ନିଷ ଗୋଟେ ଆସିଲାଣି ଜୈବିକ